ମଡ଼ାମ, ଆଜ୍ଞା ହଁ ମୁଁ ଆକଚୋଲି ଆ ଆପଣଙ୍କ ବିଷୟରେ ଗୋଟେ ଜିନିଷ ଶୁଣିଥିଲି ସେଥିପାଇଁ ବହୁତ ଇଚ୍ଛୁକ ଥିଲି। ଆପଣ ଯେତେବେଳେ ବେଳେ ମନେଙ୍କର ବିବାହ କରିନଥିଲେ ତା ପୂର୍ବରୁ ଗୋଟେ ଅର୍ଗାନାଇଜେସନରେ ଆପଣ କିଛି ଦିନ କାମ କରିଥିଲେ ସେଇଟା କେମତି ଆପଣ ପାଇଥିଲେ ମତେ ଟିକେ କହିପାରିବେ, ମୋ ପାଖରେ କିଛି ପିଲା ଅଛନ୍ତି ମୁଁ ଚାହୁଁଛି
ସେ ଯୋଉ ଇଏ ରାଧା କୁଆଡେ ଗଲା, ତାକୁ ଇଏ ଡାକିଲୁ ସିମେଣ୍ଟ ଗୋଳେଇବ। ଆଜ୍ଞା ମ୍ୟାଡାମ୍ ସେଇଟା ଆମର ଟ୍ରେନିଂ ଗୋଟେ ଥିଲା ଅନୁଦୀପ ଗୋଟେ ଇନସିଚିଉଟ ଟ୍ରେନିଂ ଦେଉଥିଲା ସେ ଯେଉଁମାନେ ଆଇ ଟି ବିଷୟରେ ପୁରା ଟ୍ରେନିଂ ନେଉଥିଲେ ଟ୍ରେନିଂ ନେଇ ସାରିଲା ପରେ ତିନି ମାସ ଭିତରେ ଗୋଟେ ଟେଷ୍ଟ ହୁଏ। ସେ ଟେଷ୍ଟରେ କ୍ଵାଲିଫାଏ କଲା ପରେ ସେ ଆଇମେରଟ୍ କମ୍ପାନୀ ଇଣ୍ଟରଭ୍ୟୁ ପରେ ତାଙ୍କୁ ସିଲେକ୍ସନ୍ କରନ୍ତି।
ଓକେ ତ ସେଇଠି ତ କମ୍ପାନୀରେ ସେଇ କୋମ୍ପାନୀଟା ତ ସେ କମ୍ପାନୀର ଆମେ କିଛି ଉଁ ନାଁ କହିବା କିଛି ଜରୁରତ ନାଇଁ। ସେ କମ୍ପାନୀରେ ଆପଣଙ୍କୁ କଣ? କାମ ଦଉଥିଲେ ଆଉ କେମିତି କାମ ଦଉଥିଲେ? ଆପଣ ପରା ଯାଇକିରି ଫିଲ୍ଡରେ କାମ କରୁଥିଲେ। ନା ଆପଣ ଯାଇକିରି ଏଁ ଲୋକମାନଙ୍କ ଘର ଘର ବୁଲିକି କାମ କରୁ ଥିଲେ ନା ଘରେ ବସିକି ବୋଲେ ଗୋଟେ ଗୋଟେ ଲାପଟପ୍ ବଗେରା ଦିଆହେଇଥିଲା ଗୋ ଗୋଟେ ରୁମରେ ବସିକି ଆପଣ କାମ କରୁଥିଲେ?
ହଁ ମ୍ୟାମ୍ ସେ ଅଫିସିଆଲି କାମ ଥିଲା ଅଫିସରେ ଲାପଟପରେ କାମ କରୁଥିଲୁ କମ୍ପ୍ୟୁ ଟରରେ ଆଉ ଅଁ କମ୍ପ୍ୟୁଟର ରେ କାମ କରୁଥିଲୁ ସେ କମ୍ପ୍ୟୁଟର ଏଆଇରେ ରୋବୋ ଟିକ୍ କାମ ସବୁ ହଉଥିଲା। ଆଉ ଉଁ ସେଠି ଥିଲେ ସବୁ ଅଲଗା ଅଲଗା। ଡିଷ୍ଟ୍ରିକ୍ଟରେ ଆସିକି। ମ୍ୟାନେଜର ଆଉ। ଟ୍ରେନର ଗୁରୁ ଥିଲେ ସେମାନେ ଶିଖଉଥିଲେ କାମ। କାମ ଶିଖିଲା ପରେ ଆମେ କାମ କରୁ।
ତ ସେଠି ଆପଣ କରୁଥିଲେ ତ ଆପଣଙ୍କର କେମିତି ଥିଲା, ବଲେ ଡେ ସିଫ୍ଟ ଥିଲା ନା ନାଇଟ୍ ସିଫ୍ଟ ଥିଲା, ଆ କେତେ ଘଣ୍ଟା କାମ କରୁଥିଲେ, ଆଉ ସେଠି କଣ କଣ କିଏ କିଏ କେତେ କେତେ ପିଲା ସେଠି ଥିଲେ ତ ସେ ବିଷୟରେ। ଟିକେ ଜାଣିବା ପାଇଁ ଚାହୁଁଚି।
ଆଜ୍ଞା ମ୍ୟାମ ସେଠି ଆମେ ବୋଥ ମେଲ ଫିମେଲ କାମ କରୁଥିଲୁ। ସେମିତି ଏଜ ଲିମିଟ କିଛି ନ ଥିଲା। ଆ ତ କ୍ୱାଲି କାଲିଫାଏ। ଖାଲିଥିଲା ବି ଏ ହଉ କି।
ହଁ କିଛି ଗୋଟେ ଗ୍ରାଜୁଏସନ ଆପଣ କଂପ୍ଲିଟ୍। କରିଥିବା ଦରକାର ଆଉ।
ଆଜ୍ଞା କ୍ୱାଲିଫିକେସନ୍ ଥିଲା ଆଉ ବେସିକ ନଲେଜ ଥିଲା। କମ୍ପ୍ୟୁଟରର। କମ୍ପୁଟରର ବେସିକ ନଲେଜ ଥିଲା ତାପରେ ଆମେ। ଫାଷ୍ଟ ଜଏନ୍ କଲୁ ଇଣ୍ଡକ୍ସନରେ ରହିଲୁ ତିନି ମାସ ତାପରେ ଆମର ଆଇଟିଏସ୍ ଏକ୍ଜିକ୍ୟୁଟିଭ୍ ଅଫିସରରେ ପ୍ରମୋସନ୍ ହେଲା। ତାପରେ ଯିଏ। ଯେମିତି ତାଙ୍କର କ୍ଵାଲିଟି ଦେଖିକି ତାଙ୍କ କାମର କ୍ଵାଲିଟି ଦେଖିକି। ତାଙ୍କୁ ସବୁ ପ୍ରମୋ କରାହେଇଥିଲା। ଅଲଗା ଅଲଗା ପୋଷ୍ଟ ପାଇଁ ତାପରେ ମ ମୋର ମ୍ୟାରେଜ ହେଲା। ତାପରେ ମୁଁ।
ମ୍ୟାରେଜ ହେଲା ପରେ ଆପଣ ଛାଡିଦେଲେ ନା। କରୋନା ଗୋଟେ। ଆସିଥିଲା କୋଭିଡ ସେ ସମୟରେ ଛାଡିଥିଲି।
ନାଇଁ ମ୍ୟାମ ମ୍ୟାରେଜ ପାଇଁ କା ମୁଁ ରିଜାଇନ ଦେଲି, ତାପରେ କିଛି ମାସ ପରେ କରୋନା ହେଇଗଲା, ତାପରେ ସବୁ ହୋମାର୍କ କଲା। ଆଉ।
ଓ ସେତେବେଳେ ଆପଣ ବି ଯଦି ରିଜାଇନ ନ ଦେଇେଇଥାନ୍ତେ ଆପଣ ବି ୱାର୍କ ଫମ ହୋମ କରିଥାନ୍ତେ।
ଆଜ୍ଞା ଆଜ୍ଞା ବି ସେ ସୁଯୋଗ
ଏବେ ହଁ ଏବେ ବି ମୁଁ ଶୁଣିବାକୁ ପାଇଚି କି ଯେ ସେ ଏବେ ବି କିଛି ପିଲା ଅଚନ୍ତି ସେଠି କାମ ବି କରୁଚନ୍ତି, ଆଉ ବୋହୁତ ପିଲା ଛାଡି ବି ସାରିଲେଣି ବୋହୁତ ପିଲାଙ୍କର ମ୍ୟାରେଜ ବି ହେଇ ସାରିଲାଣି। ତ ଏବେ ବି ସେ ସଂସ୍ଥା ଚାଲିଚି ନା ବନ୍ଦ? ହେଇଗଲାଣି।
ଏବେ ଚାଲିଚି, ଏବେ ବୋହୁତ ଫ୍ୟାସିଲିଟି ଦୋଉଚି, ଯୋଉମାନେ ନାଇଟ୍ ସିଫ୍ଟ କରୁଚନ୍ତି ତାଙ୍କ ପାଇଁ ପିକଅପ୍ ଭ୍ୟାନ୍ ଆସୁଚି ଆଉ ତାଙ୍କୁ ଲିଫ୍ଟ ବି ଦୋଉଚନ୍ତି, ଆଉ ତାଙ୍କ ଫ୍ୟାମିଲି ପାଇଁ ବି ସେଫଟି ପାଇଁକା ସବୁ ରୁମ ଦୋଉଚନ୍ତି ଆଉ। ଓ ଓ ବୋହୁତୁ ବୋହୁତୁ କମ୍ପାନୀ ବୋହୁତୁ ଭଲ ହେଇଗଲାଣି ଭଲ ଭଲ ପିଲାଙ୍କୁ ଏବେ ଏବେ ଯାଏନି ବିଟେକ ପିଲା ଯଏନିଙ୍ଗି କରିଚନ୍ତି, ବିକମ ପିଲା ଯଏନିଙ୍ଗି କରିଚନ୍ତି
ହଁ ତ ଏଇସବୁ ଗୋଟେ ଆପଣ ଗୋଟେ ଯୋଉ ହୁଁ ଅନୁଷ୍ଠାନରେ ଟ୍ରେନିଂ ନେଇଥିଲେ।। ବୁଝିପାରିଲେ ନାଁ ସେ ଅନୁଷ୍ଠାନ ବିଷୟରେ ଆପଣ କେମିତି ଜାଣିଲେ ଆଉ ସେ ଜାଣିଲେ ଯେ ଏ ଅନୁଷ୍ଠାନ କୁ ଆପଣ ଗଲେ, ଆପଣଙ୍କୁ ଟ୍ରେନିଂ ଦିଆହବ ଆଉ ଆପଣ
ଆଜ୍ଞା।
ତ ସେ ଜର୍ଣ୍ନି ଟା ଆପଣ ସେୟାର କଲେ ଟିକେ ଭଲ ହୁଅନ୍ତା।
ଆଜ୍ଞା ମ୍ୟାାମ ସେଠି ନିହାରିକା ମ୍ୟାମ ଜଣେ ଥିଲେ ସେ ଟ୍ରେନର ଥିଲେ ସେ ଆମକୁ ଆମେ ଯାଉଥିଲେ ଯେତେବେଳେ କିଛି ବି ନଥିଲା ଆମର ମ ମ ବିଏ ସରିଲା ପରେ ଏମିତି କୋଚିଂ ପାଇଁ ଯାଉଥିଲୁ, ସେଇଠୁ ତାଙ୍କ ଆଡଭଟାଇଜ ଗୋଟେ ଦେଲେ କି ଏମିତି ଗୋଟେ ଆ ଇ ତ ଟ୍ରେନି ପରେ ଜବ ଥିବ, ତିନି ମାସ ଭିତରେ ଫାଷ୍ଟ ଫେକ୍ ବୋଲି ବିଶ୍ୱାସ ହେଲାନି ତାପରେ ନେଇସାରିଲା ପିଲା ଜବ୍ ପାଇଲେ, ସେତେବେଳେ ବିଲିବି ହେଲା ଯେ ନାଇଁ ଇ ଏ ଠିକ କଥା କହୁଛନ୍ତି।। ତାପରେ ସେମାନେ ସେଇ ଟ୍ରେନରମାନଙ୍କ ଉପରେ ବିଶ୍ୱାସ କରିକି ଆମେ ଜବ ପାଇଥିଲୁ ଆଉ।
କହିଥିଲେ ତ ସେ ଯୋଉ ଜବ ସମୟରେ ଯୋଉ ଯୋଉ ମ୍ୟାଡାମ ଆପଣଙ୍କୁ ଦେଇଥିଲେ ଟ୍ରେନିଂ ଦେଇଥିଲେ କି କିଛି ବୁଝେଇଥିବେ, କିଛି କହିଥିବେ, ତ ପ୍ରଥମେ ଯେତେବେଳେ ତିନି ଚାରିମାସ ଆପଣଙ୍କୁ ପୁରା ଟ୍ରେନିଂ ଦେଇକି ତିନି ଚାରି ମାସ ଭିତରେ ପାଇଲେ। ନାଁ ଜବ ପାଉ ପାଉ ପାଞ୍ଚ ଛଅମାସ ଆପଣଙ୍କୁ ଲାଗିଯାଇଥିଲା।।
ନାଇଁ ନାଇଁ ସେ ଯେମିତି କହିଥିଲେ ଯେତିକି ଟାଇମି କହିଥିଲେ ସେତିକି ଟାଇମି ଭି ଭିତରେ ଆମକୁ ଜବ୍ ମିଳି ଯାଇଥିଲା, ତାଠୁ ବି କମ୍ ଟାଇମ୍ ଭିତରେ ପିଲା ପାଇଯାଇଥି ଥିଲେ ବ ଟ୍ରେନର ଭଲ ଥିଲେ ସେ ବାହାରୁ ଟ୍ରେନର ଆସିଥିଲେ ଟ୍ରେନିଂଙ୍ଗି ଦେବା ପାଇଁ କା
ହୁଁ ହୁଁ ତତେ ଆପଣଙ୍କୁ ଟ୍ରେନିଂ ଦେଇକିରି ଆପଣ ମୋଟ ଇଏ କରିକିରି କାମ କରୁଥିଲେ ଆଉ ତ ଆଉ ଗୋ ଜିନିଷ ଜାଣିବା ପାଇଁ ବହୁତ ଇଛୁକ ଯେ ମନେକର ଗୋଟେ ପିଲା ଆଜିକା ଡେଟ ରେ ମୁଁ ଏଇଟା ଜାଣିବା ଚାହୁଁଛି ତାକୁ ଅଧିକା ଅଧିକା ପଢିବା ଦରକାର ନା କୃଷିକିଲ ଟ୍ରେନି ନେଲେ ବି ସେ ଆଜିକା ଡେଟରେ ଚାକିରୀ ପାଇଯିବ
ସେଟା ନିଜେ ଉପ ଉପରେ ଡିପେଣ୍ଡ ରେ ମ୍ୟାମ୍ ଯଦି ଆମେ ହାର୍ଡ଼ୱାର୍କ କରୁଚେ ହାର୍ଡ ୱାର୍କ ଆମର କେବେ ଫେଲୁଅର ଯିବନି। କିନ୍ତୁ ସ୍ମାଟ ୱାର୍କ ଆଉ ଉଁ ସେମାନେ ନିଜ ମାନେ ନିଜ ଷ୍ଟ୍ରେଥ୍ ଉପରେ ଅଁ ଡିପେଣ୍ଡ କରେ କିଏ କେତେ ପାରୁଛି ପିଲା ଅଛ ନ୍ତି ଆଠ ଘଣ୍ଟା ପଢିକି ବି ଜବ୍ ପାଉନାହାଁନ୍ତି ଆଉ ଗମେଣ୍ଟ ଜବ୍ ବି ମିଳୁନି ଆ ପିଲା ଅଛନ୍ତି ଦି ଘଣ୍ଟାରେ ମାଇଣ୍ଡ ଖଟେଇକି ବିଜନେସ କରିକି ବି ସେ ଗମେଣ୍ଟ ଜବଠୁ ଅଧିକା ଇନକମ କରିଦଉଛନ୍ତି। ତାଙ୍କ ଲାଇଫ୍ ଷ୍ଟାଇଲ ଚେଞ୍ଜ କରିଦଉଛନ୍ତି।
ହଁ ସେଠି ଯାଞ୍ଚ କରୁଛନ୍ତି କାହିଁକି ନା ମୁଁ ମୁଁ ଯେତେବେଳେ କହୁଛି ଯେତେବେଳେ ଟ୍ରେନିଂ ଚାଲିଥିଲା ସେ ସମୟରେ ଗୋଟେ ପିଲା ଥିଲା ଅଁ ଗୋଟେ ପୁଅ ପିଲାଟେ ଥିଲା ଆସୁଥିଲା ତ ସେ ଆପଣଙ୍କର ଉଁ ଉଁ ଗାଁ ପାଖାପାଖିର ଆ ଆପଣ ଯୋଉ ଲୋକେସନରେ ରହୁଥିଲେ ଆପଣଙ୍କ ବାପା ଗାଁ ଯୋଉଠି ଥିଲା ମୁଁ ତାର ସୋସିଆଲ ମିଡିଆରେ ଫଟୋ ଦେଖୁଛି ସେ ବୋଧେ ଏବେ ଏଁ ବୋଧେ ବାହାଘରର ସୁଟ୍ ଟିଙ୍ଗ୍ ବଗେରା ସବୁ କରୁଚି ଫଟୋସୁଟ୍ କରୁଚି ତ ମତେ ତାକୁ ଦିନେ ମୁଁ ମେସେଜ କଲି କହିଲି ତୁ କେମିତି ଫଟୋ ସୁଚ କଲୁ ମୁଁ ତ କେବେ ଇଏ ନ ଥିଲା କହିଲା ମ୍ୟାମ୍ ଆକଚୁଆଲି ଫଟୋ ସୁଟର ନା ମୋ ପାଖରେ ଟିକ୍ ଟିକେ ଟିକେ କଳା ଆଉ ଆଇଡିଆ ଥିଲା। ଆଉ ଦେନଟା କି ମୁଁ ଏବେ ତାକୁ ଉଁ ଇମ୍ପ୍ଲିମେଣ୍ଟ କରିକିରି ଏବେ ସେ କରୁଛେ ତାପରେ ମୁଁଁ ତାକୁ ମଜାକ ମଜାରେ ପଚାରିଲି ଆଉ କହିଲି କଣ ବେଟର ଇନକମ୍ ହେଇପାରୁଛି କି ନାଇଁ ପଚାରିଲି ସେ କହିଲା ମ୍ୟାଡ଼ାମ ବହୁତ ବଢିଆ ବେଟର ଇନକମ୍ ହେଇପାରୁଛି ଆଉ ମୁଁ ମୋ କାମଟାକୁ ଖୁସିରେ କରିପାରୁଛି କହିଲା। ତ ମତେ ସେଇଠି କୋଉଠି ନା କୋଉଠି ବହୁତ ଖୁସି ଲାଗିଥିଲା।
ଆଜ୍ଞା ସେ ଓନ୍ ବିଜନେସ୍ ତାଙ୍କ ଆଜ୍ଞା। ସେ ତାଙ୍କ ବାବାଙ୍କ ପଇସା ଥିଲା ସେ ଆଗେ ପଇସାକେ ଇନଭେଷ୍ଟ କରୁଛନ୍ତି କିନ୍ତୁ ଯାହାଙ୍କ ପାଖରେ ପୂର୍ବରୁ ପଇସା ଅଛି ସେ ଠିକ୍ ୱେରେ ଇନଭେଷ୍ଟ କରୁଛନ୍ତି ତାହେଲେ ସେ ତାଙ୍କ ମାନେ ଗୋଟେ ଡେଷ୍ଟିନ ପାଖରେ ପହଞ୍ଚିପାରୁ କିନ୍ତୁ ଆମର ତ ଯେହେତୁ ସେ ଫାଇନାସ୍ ସିଆଲ ପ୍ରୋବଲେମ୍ ଅଛି ଆମେ ପହଞ୍ଚି ପାରୁନୁ ଆମେ କିଛି ଆଗେ ପାଟ୍ ଟାଇମ୍ କରିକିି ତାପରେ ତାକୁ ଇନଭେଷ୍ଟ କରିବା ପାଇଁ ଚାହୁଁଛୁ ସେଥିପାଇଁ ସିଏ କଣ କଲେ ତା ଟ୍ୟାଲେଣ୍ଟ ବି ଥିଲା ସେ ଆଇଟି ସେକ୍ଟରରେ କାମ କରୁଥିଲା ନେଇ ସେ ଗୋଟେ ସାଇବର କେଫ୍ ଖୋଲିଥିଲା ତାପରେ ସେଇ ପଇସା ରଖି ଖିଲା ପରେ ସେ ଗୋଟେ ଫଟୋ ସୁଟ ସବୁ କ୍ୟାମେରା ଷ୍ଟାଣ୍ଡ ଫଣ୍ଡା ଯଦି ଦର୍ ତା ଦୋକାନ ପାଇଁ କିଣିଲା ସେ ବି ଏବେ ପାଟନର୍ଶିପ୍ ରେ ବିଜନେସ୍ କରୁଛନ୍ତି।
ଭେରି ଗୁଡ୍ ସେ ଏବେ ମନେକର କହନ ତା ଆପଣଙ୍କର ଗାଁ ଲୋକେସନ୍ ରେ ତାଙ୍କ ଦୋକାନ କରିଛନ୍ତି ନା ଆପଣଙ୍କର ଟାଉନ ଯୋଉଠି ଆମର ଟ୍ରେନିଂ ସେଣ୍ଟର ଥିଲା। ସେଇ ଟ୍ରେନିଂ ସେଣ୍ଟର ପାଖାପାଖି
ସେ ଗାଁ ଲୋକ ରେ ମ୍ୟାମ୍ ଦୋକାନ କରିଛନ୍ତି କିନ୍ତୁ ତାଙ୍କର ପାଟନର୍ଶିପ୍ ଯେହେତୁ ଅଛି ଚୌ ପିଲା ସାଙ୍ଗ ଲିଙ୍କ ଅଛି ସେତାଙ୍କୁ ଚାରିଆଡୁ ଅର୍ଡର ଆସୁଛି କଟରୁ ଆସୁଛି ଉଁ ଓଡ଼ିଶା ବାହାରୁ ବି ଆସୁଛନ୍ତି। ସେ ଛନ୍ତି ତାଙ୍କର ଇ ହେଇଯାଉଛି ଆଉ ଏବେ ଥ୍ରୀ ଥାଜେଣ୍ଡ ଭଳିଆ ନଉଛନ୍ତି ଗୋଟେ ଏ ମ୍ୟାରେଜ୍ ପାର୍ଟି ପାଇଁ ବା
ହଁ ହଁ ହଁ ଭଲ ଦେଖ ଗୋଟେ ଦିନରେ ଯଦି ଗୋଟେ ପିଲା ଯଦି ତିନି ହଜାର ରୁ ଚାରି ହଜାର ଇନକମ କଲା ତ ଭାବି ଦେଖ କିଛି ନହେଲେ ବି ଗୋଟେ ଦିନରେ ମାନୁଛି ଏ ସେ ସେ ପୁରା ତାଙ୍କର ବିଜନେସ୍ ଟାକୁ ଏତେ ବଢିଆ ଏବେ ସାଇପର ସାଇବର କ୍ୟାପ୍ ଅଛି କି ଜାଣ କହିପାରିବିନି ଦେଖନ୍ତୁ ବୀଜ ବାହାଘରଟା କଣ ଗୋଟେ ସିଜିନ ଏରିଆ ଆସିବ ତାପରେ ବନ୍ଦ ହେଇଯିବ ଆସିବ ବାହାଘର ବାକି ତାଙ୍କ ସାଇବର୍ କ୍ୟାବ ଥିବ ବୋଲି ବି ସେ ସାଇବର୍ କ୍ୟାବ ରେ ଟାଇମ୍ ଦଉଥିବେ ବୋଲେ ସେ ଦେଖନ୍ତୁ ତା ନିଜର ଟ୍ୟାଲେଣ୍ଟରେ ସେ ଦିଟା ଜିନିଷକୁ ହ୍ୟାଣ୍ଡେଲ୍ କରୁଛି ବୋଲିକି ଆଜି ସେଟରେ ପିଲା ଚାକିରି କରିଥିବା ଠାରୁ ସେ ବହୁତ ଭଲ ପଇସା କରିପାରୁଛି।
ଆଜ୍ଞା ସେ ଜନସେବା କେନ୍ଦ୍ର ବି ଖୋଲିଥିଲା। ମାନେ ମଲ୍ଟି ଟାଲେନ୍ଟେଡ୍ ସ ମଲ୍ଟି ଟାଲେଣ୍ଟେଡ୍ ସାଇନ୍ସ ପିଲଟା ସେ ଚାରିଆଡ଼େ ବୁଲିଲା ବି ସମସ୍ତଙ୍କ ଆଇଡିଆ ନେଲା। କି କେମିତି ଆଡପ୍ଟ କରୁଚି ସମସ୍ତଙ୍କ ଆଇଡିଆକୁ ଇଏ ତା ନିଜେ ଓନ ଆଇଡିଆ ଖ ଚ କରି ଗଲା ଆଉ।
ହୁଁ। ତ ମୁଁ ମୁଁ ଦିନ ପୁରା ତାଙ୍କ ସହିତ ଶେଷ ସିଆଲ୍ ମିଡିଆ ବୋହୁତ ସମୟ କଥା ହେଲେ ସେ ବି ମୋ ସେ ତ ବୋହୁତ ସମୟ କଥା ହେଲେ। ତାପରେ ସେ ମତେ କହିଲେ ମ୍ୟାାମ ଆଉ କିଛି ବି କେବେ ଅସ୍ ଅସୁବିଧା ଅସୁବିଧା ହେଲେ ମତେ କହିବେ। ଆଉ ମୁଁ ସେ ଯୋଉ ଟ୍ରେନିଂ ସମୟରେ ଯେତିକି ମାକ୍ ଯେତିକି ପିଲା ଥିଲେ ସେ ପିଲାମାନଙ୍କ ଭିତରୁ କିଛି ନାଁ କିଛି ମୋ ପାଖରେ ଅଛନ୍ତି ଏବେ ବି ପୁରା ମୁଁ ମୋର ଯେତେ ନମ୍ବର ବି ମୋ ମୋବାଇଲରେ ଅଛ ମୁଁ ଉଁ ହଜାରେ ଅର୍ଗାନେସନରେ କାମ କରି ସାରିଥିବି ଉଁ ଡିଲିଟ କରିଦିଏ ବାକି ମୁଁ ସେ ଯୋଉ ଟ୍ରେନିଂ ସମୟରେ ଯୋଉ ଟ୍ରେନିଂ ଯେତୋବେଳେ ଆମେ ସେଟପ କରିଥିବି ସେ ସମୟରେ ଯେ ପୁରୁଣା ପିଲା ରହିଯାଇଥିଲେ ଏବେ ବି ମୁଁ ତାଙ୍କ ନମ୍ବର ମୋବାଇଲରେ ସେଭ୍ କରିକି ରଖିଚି। ତ ମୁଁ ଦେ ଟ୍ରେନିଂର ସେଇ ଟ୍ରେନିଂ ଦୋଉଥୁଲା ବେଳେ ଗୋଟେ ପିଲା ଥିଲା। ସେ ଆକ୍ଚୁଲି ଆପଣଙ୍କ ଲୋକେସନରୁ ଆସେ ଆଠ ନଅ କିଲୋମିଟର ଦୂରରୁ ଆସେ। ତ ସେ ସେତୋବେଳେ ପ୍ଲସ ଟୁ ପାସ୍ କରିଥିଲା ନାଁ ନାଇଁ ନାଇଁ ପ୍ଲସ ଟୁ ପାସ୍ କରିନଥିଲା। ଟେନ୍ଥ ପାସ୍ କରିଥିଲା ତ ସେ କେମତି କି ଶୁଣିକି ଆସିଥିଲା। ତାପରେ ମତେ କହିଲା ମ୍ୟାାମ ଆଉ ମତେ ଗୋଟେ ଚାକିରି ଦିଅନ୍ତୁ। ତ ଆପଣ ଯୋଉ ସଂସ୍ଥାରେ ଯୋଉ ଆଡେ ଗଲେ ସେଇଠି ଯିବା ପାଇଁ ହେଲେ ପ୍ଲସ ଟୁ ପାସ୍ କରିଥିବା ଦରକାର ଗ୍ରାଜୁଏସନ କରିଥିବା ଦରକାର। ତ ସେ ପ୍ଲସ ଟୁ ପାସ୍ କରିନ ଥିଲା ତ ସେ ମତେ ସବୁବେଳେ କହେ ମ୍ୟାମ୍ ଆମ ମତେ ଗୋଟେ ନାଁ ଗୋଟେ ସିକୁରିଟି ଗାର୍ଡ ଜବ ଦିଅନ୍ତୁ। ମୋର ପୁରା ମନ ଅଛି ମାନେ ମୁଁ କହିଲି ସିକୁରିଟି ଗାଡ୍ ଜବ କଣ ପାଇଁ କରିବୁ? କିଛି କରିବା ଦରକାର ନାହିଁ ତୋ ପାଖରେ ନଲେଜ ଅଛି ତୁ ଟିକେ ଖାଲି ୱେଟ କର ବାକି ସେ ଟ୍ରେନିଂ ସମୟରେ ଯେମତି ତାକୁ ଆମେ କଥା ଦେଇଥିଲୁ ତିନି ମାସରେ ଦବା ପାଇଁ ସେ ଏକ ପାଉ ପାଉ ହେଇଗଲା ଛଅ ମାସ। ଖଣ୍ଡେ ହେଇଗଲା ସେ ସମୟରେ ଗୋଟେ ଫୁଡ୍ ଦୋକାନ ଯେମତି ଆମର ଆସେ ଏବେ କେତେ କେତେ ଭେରାଇଟିର ଫୁଡ୍ସ୍ ଆମର ଖାଇବା ଦୋକାନ ଅଛି ସେ ଖାଇବା ଦୋକାନରେ ତାକୁ ଗୋଟେ ଅଫର ମିଳିଲା ଅଫର ମିଳିଲା ସେ ଯାଇଛଚି। ଆଉ ସେଠି ଚାକିର କରିକିରି ଏବେ ସେ ଏବେ ବି ସେ ଇଏରେ ଅଛି ଆଉ ସେଠି ମ୍ୟାନେଜର ହେଇସାରିଲାଣି। ଆଫ୍ଟର ନେକଷ୍ଟ ଇରରେ ମୁଁ ମୋର ସିଷ୍ଟରର ବାଡେ ପାଇଁ ସେ ଦୋକାନକୁ ଯାଇଥିଲି ଆମେ ସେଲିବ୍ରେଟ କରିବା ପାଇଁ। ସେ ସେଇଠି ମ୍ୟାନେଜର ହେଇକି ଠିଆ ହେଇଥାଏ। ମୁଁ ମୋର ଅର୍ଡର କରିଦେଇକି ଆସିକି ବସିଲି। ସିଏ ଆସିଲା ମୋ ଗୋଡ ଧରିଲା ଆଉ କ ଅ ଠିଆ ହେଇକିରି ମତେ କହିଲା ମ୍ୟାମ୍ ଆପଣ ମତେ ଚିହ୍ନି ପାରୁଚଚନ୍ତି କହିଲ ତାପରେ ମୁଁ ପାଞ୍ଚ ଦଶ ମିନିଟ୍ ତାକୁ ଦେଖିଲି ଦେଖିଲା ପରେ ତାକୁ ମୁଁ ଚିହ୍ନି ପାରିଲି ମୁଁ କହିଲି ହଁ ହଁ ଚିହ୍ନି ପାରୁଚି। ତ କେମିତି ଅଛି ଆଉ ସେଇ ଯୋଉ ଯେତିକି ସମୟ ଆମେ ସେଲିବ୍ରେଟ କଲୁ ଚାରି ପାଞ୍ଚ ଜଣ ସେ ଆମଠାରୁ ଗୋଟେ ପଇସା ବି ନେଲାନି। ମାନେ ମତେ ସେଦିନ ଏତେ ପ୍ରାଉଡ ଫିଲ୍ ହେଇଥିଲା ବଲେ ମୁଁ ସେ ଜର୍ଣ୍ଣିରେ ଏତେ ଜଣଙ୍କୁ ହେଲ୍ପ କରିକି ଆଉ ଏତେ ଜଣଙ୍କୁ ଜବ ଯୋଉ ପ୍ରୋଭାଇଡ କରିଚି ମୋ ଲାଇଫ ଆନରେ ସେଟା ମତେ ଗୋଟେ ବହୁତ ହାପିଷ୍ଟ ମୂମେଣ୍ଟ ଆ ବହୁ ଖୁସି ଲାଗେ ପୁରା କଲା ନା ମୟାମ୍ କିଛି ବିବା ଲାଷ୍ଟରେ ମତେ କଣ କଲା ତା ତରଫରୁ ଉଁ ଆଇସ୍କ୍ରିମ ଅର୍ଡର କଲା। କଲା ମାଡମ ଆପଣଙ୍କ ସିଷ୍ଟର ବାଡେ ଆଉ ମୋ ତରଫରୁ ମୁଁ ଆଇସ୍କ୍ରିମ ଦୋଉଚି ଆପଣ ଚାରି ପାଞ୍ଚ ଜଣ ଖାଆନ୍ତୁ। କହିଲା ତ ମୋ ଘର ଲୋକ ଆସିକିରି କହିଲେ ତୁ ବାହାରେ ଏତେ ବଢ଼ିଆ ବଢ଼ିଆ କାମ କରଥିଲୁ ଏମତି କେତେ ଜଣଙ୍କ ସହିତ କାମ କରୁଚୁ କହ ଆମେ ଯାଇକି କି ତାଙ୍କ ପାଖରେ ଖାଇବୁ ତ ସେଇ ଜିନିଷଟା ମତେ ବୋହୁତ୍ ହାଟ ଫିଲିଙ୍ଗ ହାଟ ଟଚ୍
ରିଏଲି‌‌ ମ୍ୟାମ୍ ରିଏଲି ମ୍ୟାମ୍ ବୋହୁତ ପିଲାଙ୍କୁ ହେଲ୍ପ କରୁଛନ୍ତି।
ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ସୋ ମଚ୍। ଆପଣଙ୍କ ତରଫରୁ ଆପଣ ଇଏ ହେଇପାରିବେ ହେଲା।
ଆଐଜ୍ଞ ମ୍ୟା ହାଲୋ।
ହାଲୋ ଆପଣଙ୍କ ତରଫରୁ କଲ କାଟି ଦିଅନ୍ତୁ ଆପଣ।
ହାଲୋ।
ହାଲୋ ଆପଣଙ୍କ ତରଫରୁ କାଟି ଦିଅନ୍ତୁ।
ଆଜ୍ଞା।